ହାଲୋ। ହାଲୋ।
ହଁ ଶୁଭିଲା।
କଣ କରୁଛ।
ମୁଁ ଖାଇକି ଆଇନି। ଆ ଗି ଆସିନ ପଇଲା ଏଇ ବାସନ ଫାସନ ମାଜିି କି ଆଇନି।
ଓହୋ ତମର ରାାତିରେ ବାସନ ମାଜିଦଉଛ।
ହଁ ମୁଁ ରାତିରେ ବାସନ ମାଜିଦଉଛି ଶଖାଳୁ ମୋ ଝିଅ ଗାଧୋଇବ ମୁଁ କଉଠୀ ବାସନ ମାଜିବି।
ଓହୋ ରାତିରେ ସବୁ କାମ ସାରି ଦଉଛ କାଳୁ ଉଠିକି ଖାଲି ଚା ପିଉଛ।
ବହୁ। ହୁଁ ମୋବୋଉ ଗାଧେଇଵ ମୋବାପା ଉଠିବ ଝିଅ ଉଠିବ ତାକୁ ଖୋଇଦେଇଜିବ ମୁ ତାକୁ ଗାଧେଇବ। ଆଉ କୋଉଠି ଚାଲିବ ଚାଲୁ ଚାଲିଲା ବେଳକୁ ଆଟା।
ଆଉ ସିନା ତ ସକାଳୁ ଉଠି ମୁୁ ଆଉ ଦୁଆର ଘର ଲିପିମୁ ଗୋବର ପାଣି ପକେଇମୁ ତାପରେ ଚୁଲି ଲଗେଇକି ଯାହାକରି ମୁଁ।
ହୁଁ ହଁ।
ଆଉ ହଉଛି ତମା ଆଦେ ହଉଛି ନା?
ହଁ ଭାରି ବର୍ଷା ହଉଛି।
ଆମଡେ ତ ବର୍ଷା ହଉଛି ତ ସେ ଜମା ଛାଡୁନାହିଁ ଆଉ।
ଛାଦିବ ସବୁଆଡେ ଲଗୁ ଚାପ ବର୍ଷ ସବୁଆଦେ ହଉଛିି।
ହଁ କ କହୁଥିଲେ ବାତ୍ୟା ହବ ବୋଲିକି କିଏ କହୁଛି ଲଘୁଚାପ ହେଇଛି।
ହାଡେ ମରୁ ଥିବେ ବହୁ ତୁ ପବନ ବାତ୍ୟା ରେ।
ଏ ମିତି ବର୍ଷା ଜୋରିଆ ହେଲେ ଲୋକ ଧାନ ଫାନ ଗଜେଇ ଦିଅନ୍ତେ କାଦୁ କରି ଖୁରାକି ତଳା ଫଳା ପକେଇ ଦିଅନ୍ତି।
ହଁ। ହ ହୁଁ।
ହଉଛି ଜିପିରି ଜିପିରୀ ହଉନି ଜୋରେ ହୋଉନେଇ। ତମ ଧାନ ତଳା ପକେଇଲଣି କି ନା ଗଜେଇଲାଣି?
ନାଁ ନାଁ ଆମର ଗଜାହେଇ ନେଇ କି ତଳିପଡ଼ି ନେଇଁ। ମୋ ଖାଇପି ସାଇଲଣି?
ହଁ ଆମର ଏଇନ ଖାଇନୁ ବା ସାନଝିଅ କେତବେଳେ ଖାଇଦେଇଥିଲା ଆପ। ସାଢେ ଆଠଟା ବେଳୁ ତାକୁ ଖଇଦେନି ତାର ଶୋଇଲା ଶୋଇଥିଲା ତାକୁ ଉଠେଇକି ଖୋଇଦେନି ଆଜି ଏତେ ନିଦ ତାକୁ ସେ ଆଉ ଉଠିକି ଖାଇଲାନି।
ଓହୋ।
ଟ୍ୟଉସନ ରୁ ଆସିକି ଆଁଙ୍କରିକି ଶୋଇପଡ଼ିଲା। ଆ ପୁ ତାକୁ ଉଠେଇ କି ଖୋଇଦେନୀ। ଆମେ ମାଝେ ଏଇନାକେ ଖାଇନି।
ଓହୋ ବନ୍ଧୁବାନ୍ଧବ ଆସିଲେ ଏ ଆଉ କଣ କରିବୁ।
ଏ ଥକା ନାଗୁଛି ତାପରେ ଓଦାରେ ଛୁଆ ଭେଦି ଯାଇଥିଲା ତାକୁ ଭଲ ଲାଗିଲା ନାଇଁ। ଆଉ ଟିଉସନ ରୁ ଆସିକି ଶୋଇପଡିଛି ଆଉ।
ଓହୋ ଆଉ ସ୍କୁଲ ବି ତାଙ୍କର ସବୁବେଳେ ତିଉସନ ଆଉ କୋଉଠି ଇଏ କରିବୁ।
ଆଜି ଛୁଟି ଥିଲା ବୋଲି ଶୋଇପଡିଥିଲେ, ଆଉ ସ୍କୁଲ୍ ଖୋଲା ଯିବେ ଛୁଆ ଆଉ ୟାଙ୍କ ପାନୀ ସେ ସେ ଶୋଇବି ଆଉ। ଆଜି କେଇ ଜଣ ବନ୍ଧୁ ଆସିଥିଲେ କି ତମର?
ଆଜି ଦି ଜଣ ଆସିବେ ଉଁ ରାତିରେ।
କୋଉଠୁ କୋଉଠୁ ଆଇଥିଲେ?
ହୁଁ। ହୁଁଁ
ଭଲ।
ହଁ କଲେଜରେ।
ହଁ ହଁ ସେଇ ଗୋଟା।
ଉଁ ବରା ବନିବ
ଓ ହୋ। କଁ ଖାଇବା ହେଇଥିଲା ପାଇଁ।
ଉଁ ହୁଁ ଡାଲି କରିଥିଲି ଆଉ ପୋଟଳ ଆଳୁ କରଥିନୁ ପନିରି କରଥିନୁ ରୁଟି।
ଓହୋ ଆସିବେନ ପନିରି ଛତୁ ରଖିଦେଇଥା ଫ୍ରିଜିରେ।
ହୁଁ ହୁଁ ହୁଁ ଦେଖ୍ ଆଉ
ତମ ଝିଅ ଖାଇଛି ନା ପନିରି।
ହୁଁ ହୁଁ ହୁଁ ହୁଁ।
ତମେ ସମତେ ଖାଇ ଦଉଚ ତାଙ୍କୁ କହୁନ।
ଦଶୁ
ମୁଁ କହିଲି ତମେ ସମତେ ଖାଉଚ ଦେଖିଲା ବେଳୁକୁ ତାକୁ ଦଉନ। ଓହୋ କୁନି ଝୁଅକୁ।
ଖାଇଲା ଟାଇମରେ ଯେତେବେଳେ ରହୁଛି ସ ଶୀଘ୍ର ଶୋଇପଡିନ ସିନା କରଥିନେ ଖାଇବ। ଯା ଯେମତି ହେଇଥବ ତାକୁ ଖୋଜି ଖୁଆ ଦିଅ। ସବୁ ଯଦି ଏତେ ଇଏ ହୁଅନ୍ତା ସାଙ୍ଗରେ ଖାଇକି ଶୋଇଯା। ସେ ଘର ଖୋଲିକି ଗଲେ ଇଏ ଗରା ଶୋଇଲା। ତୁ ତୋ ମନୁକୁ ଆସି ଶୋଇପଡୁଚୁ ମୁଁ ବି ତା ଆଜି ଆସି ଆସିିନି ଶୋଇବାକୁ।
ସିଏ ଜାଣିଚି ମୋ ମାମା କାଇଁ କଷ୍ଟ କରିବ
ଆଉ ସେ ଘରେ ସିଏ ପୂଜା କଲା ତାକୁ ଧ ଧରିକି ବୁଲିଲା।
କଁ?
ମୁଁ ପଳେଇଲେ ତାଙ୍କର ଏ ଯୋଉ
କାର?
ବାପି ତାଙ୍କର ଦୋକାନ ଯାଉ ସିଏ ମୋ ଭଣଜା ଯାହା କହିଲା।
ଓହୋ।
ଓହୋ।
ଆଜି ଶନିବାରଟା ଆଇଁଷ ଖାଇବେନି ସେ ନେଇ ସାଦା।
ହଁ ତମର ଶନିବାରେ ଆଉ।
ଆଜ୍ଞା
ଟିକେ ଆଇଁସ ଖାଇଥାନ୍ତେ।
ହଁ।
ବ ଆସିବ କହିନାହାନ୍ତି ସେ ଆସନ୍ତୁ ସେ ପହଞ୍ଚିଲେ ସାତଶହ ଟଙ୍କାବାର ପହଞ୍ଚିଲେ।
ଓ ହୋ।
ହୁଁ
ଆଉ ତମ ଶୀଘ୍ର ଖାଇ ଦେଇଥାନ୍ତି ଯେ ଚୂଡା ଭାଜିନି। ଆଉ ତାକୁ ଫରେ ଗୁଣ୍ଡ କନି ବାଦମ ସେଇଟା ତାକୁ ଭାଜିନି।
ହୁଁ ହୁଁ।
ବାପାଙ୍କ ପାଇଁ ପଠେଇମି ତ ସେଥିପାଇଁ ଯାଉ ସବୁ ଭଜାଭଜି କରୁଛି।
ଏ ରୁଟି। ଏ ଯୋଉ ବର୍ଷା ପାଗ କିଏ ଖାଇବ ପଖାଳ ଭାତ ଭାତ ରାନ୍ଧିବୁ ନାଇଁ
ଆଜି ଆମର ପଖାଳ ଥିଲା କେହି ଖାଇନୁ ଆମ ଗାଈକି ଦେଇଦେଲି ଖାଇବା ପାଇଁ। ଆମର ସବୁ ଗରମ ରାନ୍ଧିକି ଖାଇନୁ। ଏ ଥର ତ ଖାଇବୁ ଖାଇଦେଲୁ ରାନ୍ଧିକି ସରିଲା।
ହୁଁ।
ଆଁ ଦେହ ପାହାତ ଶନିବାର ମୁଁ ନାଇଁ ରୁଟି କରିଦିଅ ଆଉ ହେ ଦିନ କରିଥିନି ମିଲିମ କର ହେରିକା କରିଥିନି ଥିଲା। ହଁ ଭଜା ଟିକେ କରିଦେଲେ ଖାଇଦେଲେ ଆଉ।
ଓ ହୋ।
ଓ କ କାଲି ରବିବାର ଅଛି।
ହୁଁ। କରି ଅଧିକ ବଦ୍ଧୁ ଆସି କରନ୍ତି କିନ୍ତୁ ବର୍ଷା ପାଗ ଯଦି କେ ନ ଆସିବ ଭଲ।
ହୁଁ ଏଇ ଯୋଉ ବର୍ଷା ଆସିକି ଆଜି ଶନିବାରକୁ ଶନିବାର ଆଠ ଦିନ ହେଇଗଲା ବର୍ଷା।
କ ବର୍ଷେ ଦିନ ଭଳିଆ ହବ ବସୁ ତୁ
ନା ନା ଛାଡିଯିବ ହେନେ ଏମିତି ଲଗେଇ ରହିବ ନାଇଁ।
ଲଘୁଚାପ ବର୍ଷା
ଏ ଏଇ ହେଇ ବ ଲଘୁଚାପ ଟା ହେଇ ବୋଲିକି ବର୍ଷା ଟା ନାଗି ରହିଛି।
ହୁଁ।
ଏ ଜୋର କହ ଜୋର ହେଇକି ଛାଡି ଯାଆନ୍ତା ଗୋଟେ କଥା।
ଉ କମ କମ ହଉଛି ଏ କେନ୍ଦ୍ରାପଡ଼ା ଆଡେ ଅଧିକ ଜୋର ହଉଛି ଝାଳୁଛି ସିଆଡେ।
କେନ୍ଦ୍ରାପଡ଼ା ଆଡେ?
ହଁ ମୁଁ ଗୋଟେ ହଳଦି ଗଛ।
ଧାନ ଫୋନ କରିଛି
ମୋ ଘରେ ଯିଏ ରହିିବ ମୁଁ କହୁଥିଲି।
ଓ ହୋ। ତାଙ୍କର କାଲି କ
କହୁଥିଲ ହଁ ଯିବେ ବୋଲି ଠାକୁର କତିକି ଗ କାଲି ଯିବେ ନା?
ସେ ଯାଇଥାନ୍ତେ ଘଟଗଡ ପୁଅ ତୋ ବୋଲି ତାଙ୍କର ବର୍ଷା ହୋଉଚି ତାଙ୍କ ବାବା ଆସିଗଲେଣି ସେଥିପାଇଁ ଆଉ ଯିବେନେଇ ଗାଡି ଠିକ୍ କରିଥିଲେ ଗାଡି ବି ବନ୍ଦ୍ କରିଦେଲେ। ନାଁ ଯାଇପାରିବନି ଏ ବର୍ଷା ହୋଉଚି ସିଏ ପା ଆସି ପରିବନି, ଯିବ କେମିତି। ଏତେ ବସ୍ କତିକି ସିନା ସେ ନେଇ ଆସି ତାଙ୍କର ହେଟା ସମୁଦ୍ର କୂଳ ପୁରା ଏତେଳେ ପ୍ରବଳ ବର୍ଷା।
ଉ ହୁଁ। ତାଙ୍କୁ ମାଆଙ୍କ ଡୋରି ନାଗିନେଇ ଆଉ ସେଇଥିପାଇଁ ଆଉ।
ଆମକୁ ଗାକୁଥୁଆ ଆମେ କଇନୁ ଆମ ତ ସେ ଯୁହେଁ କାମ ତ ଏଠି କାମ ଆମେ ଉଠି ବସିପାରୁନୁ ଆମେ ସବୁ କୁଆଡେ। ତମେ ସବୁ ପଳା।
ହୁଁ ହୁଁ ହୁଁ।
ନ‌ଟା ପଲି ବନ୍ଦ୍ ହେଇଗଲା।
ହଁ।
ଆଉ ସେମିତି ବି ରଜକୁ ଯାଇଥିଲି ଦିଥର ଗଲି ରଜକୁ ଗଲି ରେ ପରେ ଆଉଥରେ ତିନିଥର ଗଲି ଆଉ କଣ ଜିମି?
ଉଁ ହୁଁ। ଏ ବର୍ଷରେ ରେ ମାଙ୍କ ଡୋରି ସମିତିଙ୍କଠୀ ବି ନାଗିଲା। ସବୁ ପଳେଇଲେ ମୁଁ ଆର ବର୍ଷ ଯାଇ ଯେ ଏ ବର୍ଷ ହଉଛି। ଏମିତି ଡୋରି ସେ ଖରା ଦିନରେ ଯାଇଥିଲି ସେ ବର୍ଷ ସେଇ ଖରାଦିନରେ ଆ, ତା ପର୍ବରେ ଆରବ ବର୍ଷ ଯାଇଥିଲି ଏ ବର୍ଷ ତା ପର୍ବ ସଇଲାଣି। ସେ ଯୋଉ ମାସ ଟା ପର୍ବ ହୁଏ ତାଙ୍କର କଇମିନି। ଆମ୍ ବାପା ଙ୍କ ନା ପଡିବ। ସେ ମେଳା ହୁଏ ନେଇଁ କି ପୁ
ଦେଇଚି ପା।
ତାରିଣି ସେନାଙ୍କ ଯୋଉ ମେଳା ଟା ସେଇ ମାସଟା କଇମିନା ଆମ ବାପାଙ୍କ ନା?
ହଇତି ବାର କନା
ହଁ ହଁ। ସେଇ ଖର ପାଗରେ ଗଲେ ମା ତାର ତା କୋଉ ପର୍ବଟା ସେଇଟାଇମ୍ ଟା ଆଉ ସବୁ ଠାକୁରାଣୀଙ୍କର ଗୋଟେ ଗୋଟେ ପର୍ବ।
ଆମେ ତ ହେଇଥର ଯାଇଥିଲୁ ମାନେ ରଜରେ ଯାଇଥିଲୁ ଏତେ ଲୋକମାନେ। ନିଶ୍ୱାସ ମାରି ପାଇଲୁନୁ କେମିତି ସେ ଭିତରୁ ବାହାରିକି ଆସିବି ବୋଲି ବାଟ ପାଇି
ରଜରେ ସବୁ ମାନେ ଚାକିରିଆ ଲୋକଙ୍କର ଛୁଟି ଥାଏ ନା। ଆ ସିଏ ସବୁ ବହୁତୁ ଦୁରିଆ ଦୁରିଆ ଆଡୁ ଆସୁଅନ୍ତି।
ହୋଉଚି ସେଇ ଆମେ ଏଇ ଠାକୁରଙ୍କ ଗେଟ୍ ରୁ ବାହାରିଗନୁ ସେ ଭିତରେ ଗୋଟେ ରାସ୍ତା ଥିଲା। ସେ ଭିତର ରାସ୍ତାରେ ପଳେଇ ଆସିନୁ, ଆସିକି ଏକାଥରେ ଯାଇଁକି ଯୋଉ ଚାରିଛକି ମେନ୍ ରୋଡ ସେଇଠି ବାହାରିନୁ।
ଆହାଁ, ତ ସେପଟ୍ ରେ ବାହାରିଲ ଏକାଛେକେ।
ପୁରା ସେପଟେ ଗଲୁ ଆଉ ଏଇପଟେ ଆସିଲୁ ଦେଖିଲୁ ଗାମେ ବସ କାର ବାଇକ ସବୁ ମାନେ ଏତେ ଫୁଲ ହେଇଥାଏ ପଶି ବିି ପାଇଲୁନି ଛୁଆଙ୍କୁ ଧର ପଶିିବୁ କେମିତି, ସେଇଥି ପାଇଁ ଫାଙ୍କା ରାସ୍ତାରେ ପଶି ବାହାରି ପଳି ଆଇନି।
ହଁ ଏରା ପ୍ରବଳ ଜାମ ହେଇଥିବ। ଆମେ ଯାଇଥିନୁ ପାଣି ବୁହାରେ ଏ-ଏ ଆମେ ପଶିନୁ ତିନ୍ ନମ୍ବର ଗେଟ୍ ବାଟେ ପଶିନୁ।
ହୁଁ।
ସିଏ ନଡିଆ ତାଙ୍କର ପିଟିଲେ ଶହେ ଆଠେ। ସିଏ ଧରେଇ ଦେଲେ ତାଙ୍କୁ।